ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ସୁୁଭୁଛି ନା।
ହଁ ଶୁଭୁଛି।
ସୁନୋ।
ଖାଇକି ଆସିଥିଲି ତୁ?
ମୁ ବି ସେଇ। କଣ ହେଇ
ଅ କ ଆମର ଆଜି ହେଲା ଭାତ ଡାଲି ଆମ୍ବ ଆଳୁ ପକୁଡି ଆଉ ମିଳିମିଶ କର କଷା।
ହେଲା ଆଉ ବର୍ଷା ପାଗକୁ ଆଳୁ ପକୁଡି ହେଲା ଆଉ। ଆମର ହେଇଥିଲା ନନଭେଜ ରେ ଚିଙ୍ଗୁଡି ଆଉ ମୋର ଭେଜ ରେ ରୁ ଟି ଘୁଗୁନି।
ଇଛା ହେଲାନି ଭାତ ଖାଇବା ପାଇଁ ଉମ ବର୍ଷା ପାଗ।
ହୁଁ ମୁଁ ରୁଟି ଖାଇଦିଏ।
ହଁ ସେଠି ଏବେ ବର୍ଷା ହଉଛି ତମ ଆଡ଼େ?
ନା ଏବେ ବର୍ଷା ହଉନି ଆଜି ବର୍ଷା ସକାଳୁ ଯାହା ହଉଥିଲା ଜୋରରେ। ଏବେ ତ ହେଇନି କାଇଁ ଏଗାରଟା ବାରଟା ପରଠାରୁ କାହିଁ।
ନାଇଁ ଏବେ କମି ଯାଇଛି ସକାଳେ ହଉଥିଲା।
ହୁଁ ସେ ସକାଳେ ହଉଥିଲା।
ହୁଁ ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲି ପୁରୀ ଚା। ତୋର କଣ ହେଇଥିଲା ସକାଳେ ଖାଇବା?
ପୁରି ଚା ଗ୍ୟାସ ହବନି?
ଭଲ ଲାଗେ ମତେ। କାଲି ରାତିରେ ବି ସେଇଆ ଖାଇଥିଲି।
ଅ ନାଇଁ ମୋର ସକାଳୁ ଛତୁଆ ନହେଲେ ଗ୍ୟାସ ହେଇଯିବ।
ହୁଁ ଗ୍ୟାସ ତ ହେଲେ ମୋର ଅଭ୍ୟାସ ସବୁବେଳେ ମାନେ ଚା ସହିତ କିଛି ଗୋଟେ ଖାଇବା ସକାଳୁ।
ନାଇଁମ ମୁଁ ଯୋଉ ଚା ଟା ନର୍ମାଲ ଖାଇବି ମାନେ ଟିକେ ଖାଲି ବୁଡେଇକି ବିସ୍କୁଟ୍ ସେତିକି, ନହେଲେ ଗ୍ୟାସ ହେଇଯିବ ଚା ପିଇଲେ।
ମୁଁ ବି ସେଇ ଖାଲି ଚା ତ ଖାଏନା କିଛି ଗୋଟେ ଖାଇବି ପୁରୀ ଟା ବି ଟିକେ ବେଶୀ ଭଲ ଲାଗେ ଆଉ।
ହୁଁ ମତେ ଖାଇଲେ ତାପରେ ବାନ୍ତି ଦେଖେଇବ।
ମାନେ ଖାଲି ପୁରୀ ବାସି ପୁରୀ ସହିତ। ହଁ।
ହଁ ଯେ ମାନେ ମୋର ଗ୍ୟାସ୍ ହେଇଯାଏ। ମାନେ ମୋର ଖାଇବ ମାନେ ଗ୍ୟା ମାନେ ବାନ୍ତି ବାନ୍ତି ଲାଗିବ ପୁରା। ତାପରେ ଶୁକ୍ରାଲ ଖାଏ ଗ୍ୟାସ ମେଡ଼ିସିନ ଖାଏ। ଏମିତି ଖା ଆଉ କଣ। ତାହେଲେ କାହିଁକି ଖାଇବି।
ହଁଁ ନା ମୋର ମାନେ ସାଙ୍ଗେ ସାଙ୍ଗେ ଯୋଉଟା ହେଇଥାଏ ସେଇଟା ଖାଇଲେ ମତେ ଭଲ ଲାଗେ ନା। ବାସି ଖାଇବାରେ।
ହୁଁ। ଆଜି ପାଗ ଟା ଭଲ ଅଛି।
ହୁଁ ହୁଁ। ଲାଇନ ପଳେଇଚି ତମର ଅଛି।
ନା ଲାଇନ ତ ଯାଇଚି କି ନାଇଁ ମୁଁ ଜାଣିନି। ପ୍ଲେନ ବୋର୍ଡର ଅଛି ତ ସେଥିପାଇଁ।
ହଁ ଆମର ଇଏ ଅଛି, ହେଲେ ଲାଇନ ପଳେଇଚି।
ହଁ। ।
ହୁଁ ତ ଦେଖିନୁ ପଳେଇଚି କାଲି ରାତିରୁ ଗଲାଣି।
ମାନେ କାଲି ରାତିରୁ ଗଲାଣି ଆଜି ଆସି ଆସିନି।
ନା ପା।
ନା ମ ସେମିତି ନୁହଁ। ଆମର ଏମିତି ଯଦି ଯାଇଥିବ ଯାଇଥିବ। ସକାଳୁ ଥିଲା ମାନେ ନର୍ମାଲି। ତମ ଏଠି କଟା ହେଇ ଯାଇଥିବ ପାୱାରକଟ୍ ହେଇ ଯାଇଥିବ।
ଇଲେ ଇଲେକ୍ଟ୍ରି ଖୁଣ୍ଟ ଗଳି ପଡିଚି।
ଓ ହଁ।
ସଜଡ଼ା ହବ ସଞ୍ଜ ଭିତରେ ଆସିବ ବୋଧେ ଆଉ।
ନାଇଁ ଏତେ ବି ବର୍ଷା ହେଇନି ଯେ ଇଲେକ୍ଟ୍ରି ଖୁଣ୍ଟ
କାଲି ଅଧିକ ହେଇଥିଲା କଣ ହେଇଥିବ ଆଉ।
ହଁ କାଲି ରାତିରେ ତ ଜୋରସେ ହେଇଥିଲା, କାଲି ରାତି ରେ ଜୋରସ ହେଇଥିଲା।
କାଲି ଦିନରେ ବହୁତ ହଉଥିଲା କାଲି।
ହୁଁ।
ଦିନ ରାତି ପୁରା। ଛାଡ଼ିଲାନି ଲଗାତାର।
କାଲି କାଲି ତ ବର୍ଷା ତ ହଉଚି କୁଆଡେ କଣ ଯାଇ କିଛି କରିହବନି।
ସେଇ ବା।
ଓ। ଆଣ୍ଟି କଣ କରୁଛନ୍ତି?
ଆଣ୍ଟି ଖାଇଲା ଖାଇକି କଣ କରୁଛନ୍ତି ଭାତ ଭାତ କଣ ରଖା ରଖି।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
ତମ ଘରେ?
ମୁଁ ଘରେ ମା ଫୋନ ଦେଖୁଚି। ଆସିଲା ସବୁ ସାରିକି। କଣ ତାର ଲାପଟପ ରେ କ୍ଲାସ କରୁଚି। ବାବାଙ୍କର ଏ ପାଠ ଗୁରା ଥିଲା ବାବା ତାଙ୍କର ଏଇ ଟେଣ୍ଡ କାମ ଏଇ ଥିଲା, ସେଥିପାଇଁ ସେ ଆସିନାହାନ୍ତି ଆସିବେ ଆଉ।
ହୁଁ।
ହୁଁ ହଉ କଣ? କାଲି କାଲି ମୁଁ ବହୁତ ଶୀଘ୍ର ଶୋଇପଡିଥିଲି ମୁଣ୍ଡ ବିିନ୍ଧି
ମୋର ବି କାଲି ଇଚ୍ଛା ହେଲାନି ମାନେ ମୋର ବି କାଲି ମୁଣ୍ଡ ବନ୍ଧୁଥିଲା ଏ ବର୍ଷା ପାଗ ପାଇଁ। ମାତ୍ର ଗୋଟିଏ କଲ ର କଥା ହେଇ ମୁଁ କହିଲି କଥା ହେଇଯଏ ଆଉ କଣ କରିବି ନ କଥା ହେଲେ ବେକାର ସରିବନି ପୁଣି ମୋର ବି କାଲି ଇଚ୍ଛ ହଉନଥିଲା କଥା ହେବା ପାଇଁ।
ହଉ କଣ କହ ଦେ ହଉ ଭଲ।
ହୁଁ ହୁଁ ଦେହ ଭଲ କାଲି କାଲି ଟିକେସନ୍ତି ଲାଗୁଥିଲା ଆଜି ଠିକ ଅଛି।
ବର୍ଷ ନ
ହୁଁ।
ଆଉନିଲ କେବେ କେବେ ଆଉ ହଉ କଣ? ଆଉ କଡେ? ଅ କିଛି ଜାଗା ନାଁ କହ? ସେମିତି କୁଆଡେ କୁଆଡେ ଯାଇଚି? ହଁ ଯାଇଚି ମହାବିନାୟକ।
ସେି ପାଡ ଅଛ ଚଢିକି ଯିବ ଏକାଠି ଗୋଡ ହାତ ଧଇଁସଇଁପୁରା। ଆଉ ଗୋଟେ କୋଉଠି ଅଛି ବହୁତ ଆହୁରି କ ପିଳାସନା କଣ ସେଟା ଆହୁରି ଅଧିକ ହୁଁ ଯାଇଛିଠି?
ହଁ ତାରାତାରିଣୀ ଯାଇଛୁ।
ସେଟା ଆହୁରି ଅଧିକ ନା।
ହଁ ସେ ଆମ ତ ଏଠି ପାହଞ୍ଚି ବାଲା ଏ ରସଥା ଆମ
ହଁ।
ଆଉ କୁଆଡେ ଚିଲିକା ଯାଇଛୁ?
ନା ତୁ ଯାଇଛୁ?
ହଁ ଆଉ ଚିଲିକା ଯାଇଛି ବା ସେଇ ଦିନରେ ଡର ଅଛି କି ଆଉ ଯିବିନି ବୋଲି। କହିଁକି ନା ନାଇଁ ସେଠି ଥାଏ ନା ଚିଲିକା ଠୁ ଯାଇକି ସେ ସମୁଦ୍ର ପାଳ ସେି ନାଇଁ କାଳିଜାଈ ମାଙ୍କ ମନ୍ଦିର ଥାଏ।
ହଁ।
ତ କାଳିଯାଇ ଗଲାବେଳେ ଆମେ ଯୋଉ ଡଙ୍ଗାରେ ଯାଇଛୁ। ସେ ଡଙ୍ଗାଟାରେ ପୁରା ଡଙ୍ଗା ଟା ଉଜୁବ ହେଇଲା ପୁରା ପାଣି ପସିିଗଲା। ହେଲା ମାନେ କେମିତି ସେ ବଞ୍ଚିକି ଆସିଛି ବୋଧେ ସେ ମାଙ୍କ ଦୟାରୁ ସେ ଟିକେହୁଥିଲେ ନା। ଅଧ୍ୟାୟ ରୁ ଯୋଉ ବୁଡି ଯାଇଥିଲେ ମାନେ ସେଇଠି ତାଙ୍କ ଇଏ ହେଇଥିଲା ତାପରେ ସେଇଥିପାଇଁ ହେଇଥିଲା ତ ସେଇଠ ସେଇରେ ଆ ତାପା ଏଇଏ ଯୋଉ ପୁରା ହ ହୁଳ ହୁଳି। ହୁଳ ହଁ ମାନେ ପୁରା ହୁଳ ହୁଳି ଆଉ ଇଏ ସମସ୍ତେ ଆଉ ଶଙ୍ଖପୁଙ୍କ ନଥିଲା ହୁଳ ହୁଳି ଏ ସବୁ କରିକି କିଏ ମାନେ କେମିତି ଠାକୁରଙ୍କୁ ଡାକି ଏପରି ଖାଲି ଯେତେ ପାଣି ଆମେ ବାହାର କରୁଥିଲୁ ସେ ଡଙ୍ଗାରୁ ନାଇଁ ଯୋଉ ବଡ ମେ ଥିଲେ ଖାଲି ପଶୁଥିଲା ବହୁତ ପସୁର ମାନେ ସେମ ଯ ବଞ୍ଚିକି ଆସ ସେଇଟା ସ ଫ୍ୟାମିଲୀ ବି ଥିଲେ ମାନେ ଆମ ଫୁଲ୍ ଫ୍ୟାମିଲୀ ର ଅଳ୍ପ ଲୋକ ଆଉ ଗୋଟେ ଡଙ୍ଗା ରେ ବି ଅଳ୍ପ ଲୋକ
ହ
ପୁରା ସେଇଟା ଡର ଥିଲା ମାନେ ଆମେ ଯଦି ବଞ୍ଚି ନ ଆସିଥାନ୍ତୁ ଆମେ ସବୁ ସେଠି ଯାଇଥାନ୍ତୁ ସେଇଟା ଗୋଟେ ହଁ ସେ ସମୁଦ୍ରରେ ଟିକେ ଅଛି ହଉ କହିଲେ ହ ସାତ ପଡ଼ା ଯାଇଛୁ
ନା ସେଟା କୋଉଠି?
ସେଟା ବି କୋଉଠି ସେଟା ମନେ ଆସୁନି ମାନେ ସିଆଡେ ସେଟା ସାତପଡ଼ାଟା ଡଲଫିନ୍ କୁହନ୍ତି ଦେଖା ହଏ ହେଲା ହେଲେ ଆମେ ଯୋଉ ଏକ୍ସପେକ୍ଟସନ୍ ରେ ଯାଇଥିଲୁ ସେତେମି ତ ଡଲଫିିନ ଦେଖି ହେଲା ନାହିଁ ଜାଣିଛୁ ମାନେ ଏମିତି କଣ କହିଲୁ ପୁରା ହଁ ଡେଇଁକି ଯାଉଥିବେ ଏଇ ବାଲା ଡଲ ଫିଲ୍ ଦେଖା ହେଲାନି ହେଲେ ଅଳ୍ପ ମାନେ ବାହାରୁଥିଲେ ପଶୁଥିଲେ ସେମତି ସେଟା ସେମିତି ବସ- ହଁ ଯାଇଥିଲୁ ଆଉ ଆ ତ ଠିକ ଆ
ଭଲ ଜାଗା ବୁଲିଛୁ ମୁଁ ହେଲେ ଯାଇଛି ସେପଟୁ ଚିଲିକା ସେଇଟା ଅଛି
ଆଉ କଣ ଆଛା ଖଣ୍ଡଗିରି ଉଦୟଗିରି ପୁରା ତ ନର୍ମାଲ -
ହୁଁ
ଭୁବନେଶ୍ଵରରେ ଆଉ ରଇଏ ଯାଇଛୁ ଦେବକଣ୍ଡ?
ନା ସେଟା ବି ଯାଇନି ଦେବକୁ ଭୀମକୁଣ୍ଡ କିଛି ଯାଇନି
କଣ ନା ହଁ ସେଇଟା ଯାଇଛି ଦେବ କୁଣ୍ଡ, ଭୀମ କୁଣ୍ଡ ଆଉ ସେ- ହଁ ଆଉ ଗୋଟେ ଗୁଣ୍ଡିଚା ଘାଇ ନା ସେଇଟା ପାହାଡ ବହୁତ ପାହାଡ ଥାଏ ଯାଉଥିବ ବହୁତ ପାହାଡ ନା ନା ମନ୍ଦିର ନାଇଁ ଏଇଟା ଗୋଟେ ପାହାଡ ସ୍ପଟ ଟେ ଖାଲି ଗୋଟେ ଝରଣାରେ କଟାକଟା ହେଇକୁ ଯାଇକି ଆଉ ଗୋଟେ ପାହାଡ ଉପରେ ଯିବୁ ମାନେ ସେମିତି ଗୁଣ୍ଡିଚା ଘାଇ ଦେବକୁଣ୍ଡ ଆଉ ପଞ୍ଚଲିଙ୍ଗେଶ୍ୱର ଯାଇଛୁ?
ନା ସେଟା ସେଟା ବି କୋଉଠି ଯୋଉ ଇଏ ଏଇଆଡେ କି କଣ କହନି?
ବାଲେଶ୍ୱର
ବାଲେଶ୍ୱର
ପଞ୍ଚଲିଙ୍ଗେଶ୍ଵର କ୍ଷୀରଚୋରା କ୍ଷୀରଚୋରା ଗୋପୀନାଥ ସେଗୁଡା ବି ଯାଇଛି ସେଟା ନା ନା ସବୁ ଆଡ଼େ ନାଇଁ ସବୁ ଜାଗା ଅଛି ଆ ଯୋଉ ପାଞ୍ଚଟା ଲିଙ୍ଗ ଥାଏ ଯାଇକି ହେଠି ଛୁଇଁକି ଆସନ୍ତି ମୁଁ ଯେତେବେଳେ ଟିକେ ଛୋଟ ଥିଲି- ତ ବାବା ଘରିକା ସେଠି ଛୁଇଁକି ଆସିଥିଲେ ପାଞ୍ଚଟା ଲିଙ୍ଗ ସେଟା ଗୋଟେ ଆହୁରି କେତେ ଜାଗା ତ କୋଉ ଜାଗା ଅଛି ଏମିତି ଯାଏନି ହେଲେ କିଛି କିଛିଟା ଜାଗା ଯେମିତି ଏଠି ସାର ଯାଇକି ବୁଲିକି ଆସିଛି ଆଉ ଏ ତ କୋଣାର୍କ ଚନ୍ଦ୍ରଭାଗା ତ ସେଟା
ମୋର ସେଇ ଯାହା ସେ ନର୍ମାଲ ହିଁ ଯାଇଛି ସେଇ ଜାଗାକୁ ତିନି ଚାରି ଥର ଯାଇଛି
ହଁ ଆଉ କଣ ଆରୋଡ଼ି ଆସିଛୁ ନା କେବେ ଆଖଣ୍ଡଳମଣୀ
ଆରଡି ସେଇ ଛୋଟବେେଳେ ଯାଇଥିଲି ସେଇପଟେ ତମ ସେଇପଟେ ନା
ହଁ ସେଟା ଏଠି ବିରଜା ମାଙ୍କ ମନ୍ଦିର ତ ଯାଇଥିଲୁ ହଁ ମାଣିକ ବିରଜା ମାଙ୍କ ଯାଇଛି ହଁ ହଁ
ମଉଣିକ ଯାଇଥିଲେ ଛୋଟ ବେଳେ ଯାଇକି ଆମ ପୁଅର ଚୁଟି ପଡିଥିଲା
ହଁ ବାଟେ ସେୟାର ହେଇଯାଉଛି ବିଞ୍ଜାରପୁରର
ହୁଁ ଆଗରୁ ଯାଇଥିଲୁ ହୁଁ
ହଁ ସେମିତି
ତାରିଣୀ ତ ଯାଇଥିବୁ ତୁ ମୁଁ ଯାଇନିଲୋ ତାରିଣୀ ଏ ଯାଇଁ ତାରିଣୀ
ହୁଁ
ତମେ ସବୁ ପିସ ପିକଟିକ ଯାଅ ମାନେ ଏମତି ପିକନିକ ବିଶ ମିସନ ଯାଅ ନା ଏମିତି ଘରେ।
ମୁଁ ଆଣିଲି ଘରେ ମାନେ ବାହାରୁ ଆଙ୍କ ଘର ପାଖରେ ବି ଯୋଉ ମାନେ ଥାଆନ୍ତି। ସେମାନେ ବି ବାହାରନ୍ତି ଆଉ ନହେଲେ ଯେତେବେଳେ ପ୍ରାୟ ଆମେ ସେଇଥିରେ ହିଁ ଯାଇଚୁ। ମାନେ ଏମତି କିଏ ଫ୍ୟାମିଲି ନେଇକି ଯିବେ ଯେ ତାପରେ ବାବା କୁହନ୍ତି କି ବାହାରିବା ପାଇଁ ତ ଆଗରୁ ଯାଉଥିଲେ। ଏବେ ଯେମିତି ବହୁତ ଆକ୍ସିଡେଣ୍ଟ ମାକ୍ସିଡେଣ୍ଟ ହେଲା। ଯିବେ ତ ସେଇଠୁ ତାକୁ ଗୋଟେ ମାନେ ସବୁ କଣ ନେଇଗଲା। ହଁ ଟିକେ ତା ପୃ ମୁଁ ଅଛି ବୋହୁତ ହେଲାନି ଏମିତି ଯାଉଥୁବେ । ଟାଟା ଓଲଟି ପଡିବ ଏମିତି ହେଇ ଶୁଣିଚି ନା ତ ସେଥିପାଇଁ ଟିକେ ଇଏରେ ରହିଲେ କାହିଁକି ତ ସେତେବେଳେ ଯାହା ସବୁ ଯିବା କଥା ପଳେଇଛୁ।
ଭଲ। ତାପରେ ନିଜେ ଯାଇକି ବୁଲିବୁ ଜବ୍ ଫବ୍ କରିସାରିଲେ ଆଉ ଏବେ ଆଉ କୁଆଡେ
ଏବେ ତ କୁଆଡେ
ତୁ କର ଏବେ ମୁଁ ରଖୁଛି ତୁ ଆଉ ଥରେ ଟ୍ରାଏ କର।
ଅ